ହାଲୋ।
କାହିଁକି ଗୁପ୍ ଚୁପ୍ ଖାଇ କାଇଁ କାସୁଛ।
କାଇଁ ମୁ କୋଉଠି କାସିଛି।
ଆଉ କିଏ କାଷିଲା।
ଖରା ବେଳେ ଗୁପ୍ ଚୁପ୍।
ଭୋକ ହେଲା ତ ଯାଇ କି ଖାଇ ଦେଲି।
ତ ମାର୍କେଟ ପାଖ କି?
ମିଳିଲା ନେଇ ଆସିଲି ଆଉ ହୁଁ।
ବଢିଆ ଆଉ।
ଗାଡି ଧରିଲେ ଗାଡି ଧରିଲେ ପାଖା ଆଉ।
ହୁଁ ଆମର ଆମର ଯଦି, ଏମିତି ପାଖ ହେଇଥାନ୍ତା, ଯଦି ଗୁପ୍ ଚୁପ୍ ଥାଆନ୍ତା ତାହେଲେ ସେ ଗୁପ୍ ଗୁପ୍ ଚୁପ୍ ବାଲାର ଏତେବେଳକୁ ମାଲା ମାଲ୍।
ଓ କେ ଆ ତମର କେତ ବାଟକି ମାର୍କେଟ ଟା?
ଆମର ମାର୍କେଟ ଟା ପାଖ, କିନ୍ତୁ ଆମ ଏଇ ମାର୍କେଟ ରେ ମିଲେନୀ ନି ଭଲ ଗୁପ୍ ଚୁପ୍।
ଓହୋ।
ହୁଁ ଯୋଉଠି ମିଳେ ସେଟା ଯାଇ ସାତ କିଲୋମିଟର।
ଏତେ ବାଟ। ହ ଆଉ ଲୁଡୋ ଖେଳିବା ବୋଲି କହୁଥିଲ କଣ ହେଲା?
ଖେଳିବା।
ହଉ ଖେଳିବା ଆଉ।
ହୁଁ। ଘରେ କଣ କରୁଛନ୍ତି ସବୁ?
ଆଉ କଣ ଖାଇଲ?
ଖାଇଲି ଭାତ
ହାଲୋ।
ଉଁ ହୁଁ ଶୁଣା ହୋଉଛି?
କହୁନ ହୁଁ।
ଭାତ ମଟର ତରକାରୀ ଆଉ ଅଣ୍ଡା ଅମଲେଟ୍।
ହୁଁ।
କଦଳୀ ମାନେ କଦଳୀରେ ଗୋଟେ ମାନେ ସେଟା ଗୋଟେ ରେସିପି ଟେ ମା ବନେଇଥିଲେ। ମାନେ ଟିକେ ଖଟା-ଖଟା ଲାଗୁଥିବ ସେଇଟା ଆଉ-ଆଉ କଣ ଆଉ ଶାଗ ଭଜା ଆଉ ପଟଲ ଆଳୁ ଭଜା।
ଯାହା ହଉ ଏତେ ସାରା,
ଉନ୍
ଆଉ ଆମ୍ବ,
ସେଟ ଗାଡ଼ିଗର,
କାଇଙ୍କି?
ଆମ୍ବ ଖାଉଚ
ହଁ ତମେ ଖାଅନି କି?
ମୁଁ ଖାଉନି।
କାହିଁକି ମାନେ ଦେହ ଖରାପ୍ ଖରାପ୍ ପାଇଁ ଖାଅନି ନା ଖାଅନି ପସନ୍ଦ ନୁହଁ
ହୁଁ ମୁଁ ଖାଏ ମାନେ ପସନ୍ଦ ଯେ ମୁଁ ଭାତ ଫାତ ରେ ମୁଁ କେତେବେଳେ ଖାଏନି ବାତରେ ସେ ସାଲୁ ବାଲୁ ହୋଉଥିବ ଚାରିଆଡେ କିଏ ଖାଇବ ହେରା
ହୁଁ-ହୁଁ,
ଆଗୁରୁ କଣ ହାପୁଡ଼ି ଦଉଥିଲୁ ତୋଟାକୁ ଯିବୁ ଆଣି ଏବେ ଆଉ ପସନ୍ଦ ନୁହଁ ଆଉ
ମତେ ବି ମାନେ କଞ୍ଚା ଆମ୍ବ ଟିକେ ପସନ୍ଦ ପାଚିଲା ଆମ୍ବ ଏତେ ବି ପସନ୍ଦ ନୁହଁ
ହଁ ମୁଁ ସେ କଞ୍ଚା ଆମ୍ବ ଖାଏ ବିଟ ଲୁଣ, ଲଙ୍କା ଆଚାର ଟିକେ ମଡେଇ-ମଡେଇ ଖାଇିବୁ ଯୋଉ ମଜା ଯଉ ଲେମ୍ବୁ ଆଚାର ହୁଁ ସିଏ ତ ଅଲଗା ମଜା
ଭାଇ ମୁଁ ସେମିତି କେବେ ଖାଇନି
ଖାଇବ ଜାଣିବ ତା ପରେ
ଆଉ ଉଁ ତମ ପଟେ ଉଁମ୍ ଆମ୍ ଅଁଳା କୋଳି ଖାଇଛ
ଅଁଳା ତ ଯୋଉ ଆମର ଡାକନ୍ତି ଜଳ ଟି ଟିକେ- ଟିକେ କରିକି ଖାଆନ୍ତି
ଉଁ
ନା କୋଉ ଅଁଳା କୋଉଟା କୋଉଚ
ଅଁଳା କୋଳି ଯୋଉଟା ଛୋଟ-ଛୋଟ
ହଁ ମ ଗ୍ରୀନ୍ କଲର ତୋ ଉଁ କଁ ଟିକେ ଟିକେ ଚାକି, ଚାକି- ଚାକି, ଚାକି ଖାନ୍ତି ତାକୁ ହଁ ଖାଇଚି।
ଆଉ ଜାମ କୋଳି
ହୁଁ
ଆଉ
ଖାଇଚି ଖଜିରି କୋଳି
ହଁ
ବର କୋଳି
ହଁ
ଭଇଁଚ କୋଳି
ନା ସେଟା ମୁଁ ଛୋଟୋ ବେଳେ ଖାଇଥିଲି କିନ୍ତୁ ମୋର ମନେ ନାହିଁ ଏବେ ଆଉ
ଅଛି ଟି ସେଇଟା ଆମ ପଟେ
ହଁ ଅଛି ସେଇଟା ମୁଁ ଭୁଲି ଯାଇଚି କିନ୍ତୁ କେମତି
ଆଉ କୋଉ କୋଳି ରହିଲା?
ହୁଁ?
ମୋ ଦିଦି ଆସିକି ଏଇଠି କରିଛି।
କଣ କରୁଛନ୍ତି?
ଏ ରେକଡ଼ିଂ।
ଆଚ୍ଛା ଆଚ୍ଛା ଆଚ୍ଛା। ଦିଦି ବହୁତ ଆଗ ମାନେ, ତମେ କହିଲଣି?
ରହି ଯାଉଛି।
ପାଟି କଣ ହେଇଯାଉଛି? ପାଞ୍ଚଟା ତାହେଲେ ତ ସେଟା କଟିଯିବ ତମେ ଯଦି ବେକ୍ କରିଦେଇଥିବ।
ଟ୍ୟାକ୍ସ ପୁରା
ହଁ କଣ?
ମାନେ ଗୋଟେ ଟାକ୍ସିରେ ତେରଟା ଆସୁଛି ନା? ଗୋଟେରେ ତେରଟା ଖଣ୍ଡେ ଆସୁଛି।
ହଁ ହଁ।
ମାନେ ପଂଶଠୀ ଟା ମୁଁ ରେକର୍ଡିଂ କରିସାରିଣି।
କେତେବେଳେ ଗଲ?
ବସିଛି ଯେତେବେଳେ ଆଇଆଡେ ଓପନ ହେଲା ଚାଲିଲା ଆଉ।
ହଁ ଏଇ ତମେ ଏତେ ଫାଷ୍ଟ?
ମୋର ଚାରିଆଡ଼େ ଚାଲୁଥିବ କାମ।
ଭାଇ
ତମେ ତ ପାଞ୍ଚ ମିନିଟ୍ ଅଫ୍ଲାଇନ ହେଲେ ମୁଁ ତ ଦଶ ରେକଡ଼ିଂ କରିଦେଇଥିବି, ଏମିତି କଣ ଅଛି?
ମାନେ ଯୋଉ ପଞ୍ଚଷଠି ଟା କରିଛ, ମାନେ ପଞ୍ଚଷଠି ଟା ମାନେ ରେକର୍ଡିଂ, ନା ପଞ୍ଚଷଠି ଟା ଟାସ୍କ?
ରେକଡିଂ କରିଛି ପାଞ୍ଚଟା ସେଟା ହଉଛି ପାଞ୍ଚଟା ଟାସ୍କ।
ଓହୋ।
ତମେ ଯୋଉ କହିଲନା ପାଞ୍ଚ ଛଟା କଲା ପରେ କା କଟି ଯାଉଛି ବୋଲି, ସେଇଟା ସେଇଟା କଂପ୍ଲୀଟ କରିକି ଗୋ
ମୁଁ କେମିତି ଜାଣିବି, ମୁଁ କହିଲି ମୁଁ ଭାବୁଛି ଗୋଟେ ମାନେ ଗୋଟେ ଟାସ୍କ। ମୁଁ ସେଇଆ ଭାବି
ମୁଁ ତ ସେଇଟା ଭାବୁଥିଲି, ମୁଁ କହିଲି କଣ ହଉନି ଦାଖଲ କରିବାକୁ ଦେଖଉନି। କଁ କରିଚାଲିଲି କରିଚାଲିଲି ଆଉ।
ହୁଁ
ଆଉ ସବୁ ଭଲ?
ନା ସବୁ ଖରାପ।
କୁଆଡୁ ଖରାପ?
ସବୁ ଆଡୁ।
କୋଉଆଡୁ?
ଭାରି ଟେନସନ ଲାଗୁଛି ଏବେ।
କଁ ପାଇଁ?
କଣ ପାଈଁ କେଜାଣି, ହେଁ ଏଁ ଆମ ମୁଁ ମାନେ ଯୋଉ ନା ନା ମୁଁ ଯୋଉ ଫୋନଟା ମାନେ ରେଣ୍ଡମ ଟିପେ ଆଗରୁ ସେମିତି ପଡିକି ବେଡ ଉପରେ ଫୋନ ସେଇଟା ଆଉ ହେଇ ପାରୁନି ଏବେ।
ଓହୋ ଏବେ ତାହେଲେ ଆପଟା ଖାଇଦେଲାଣି ମୁଣ୍ଡ ଆଉ
ହୁଁ।
ବେକାର ଟାରେ ଗୋଟେ ପିଲଟାକୁ ନଷ୍ଟ କରିଦେଲା।
କେ ଡ୍ରାମା ଦେଖେ ସି ଡ୍ରାମା ଦେଖେ ତାକୁ ବି ଦେଖିପାରୁନି। ମାନେ ସେ ସେଟା ତ ଦେଖିବା ପାଇଁ ହେଲେ ଡାଟା ଫାଟା ଅଫ୍ କରି ଦେଖିବାକୁ ପଡିବ ନା। ଡାଉନଲୋଡ ମାରିକି ତ ମୁ ଡାଉନଲୋଡ ମାରିକି ଡାଟା ଅଫ୍ କଲି କିଛି ଅପଡେଟ ହଁ।
କେ ଡ୍ରାମା ହେରିକା ଯୋଉ ଆମର ଯୋଉ ଯୋଉ ସି ଇ ଓ ବନା ଇଏ ବନା ସିଏ ବନା ହେଇରାଟି।
ହୁଁ ହୁଂ ତମେ ଦେଖ କି? ହୁଁ
ହୁଁ। ହେରା ମୁଁ ଗୋଟେ ଥର କରିବି ମାନେ ଆଉ ମାନେ ମନ ପଢାପଢି ମୋର କିଛି କରିବାରେ।
ତମେ ଦେଖିଛ? ତମେ ଦେଖିଛ?
ହଁ ମୁଁ ଦେଖୁଛି। କରଡ଼ପତି ବିବି ଏନ୍ତି କେତେଟା ଅଛି ମୁଁ କେତେଗୁରେ ଏନ୍ତି ଦେଖିଚି।
କି ଦିଦି?
ମୁଁ ଯୋଉରା ଭଲ ଭଲ ହିରୋ ଯୋଉରା ନୁହେଁକି ମୁଁ ସେରାଙ୍କର ହିଁ ଦେଖେ।
ମାନେ ମୁଁ ଯୋଉ ଦେଖେ ସେ ଗୋଟେ କେଡ୍ରାମା କୋରିଆନ ଆଉ ଚାଇନିଜ।
ନା ନା ମୁଁ ସେ କଥା କହୁନି। ଯୋଉରା ସି ଯୋଉ ରାକ ଦେଖିନ ସି ଇ ଓ ଇଏ ବନା ସିଓ ସିଏ ବନା ସିଓ। ଏ କମ୍ପାନୀ ସି ଇ ଓ।
ଆଛା ଆଚ୍ଛା ହଁ।
ଏଇ ମଝିରେ ଆସିନି ଯୋଉ କୁ କୁ ଏଫ୍ ଏମ୍ ନା କଣ
ଓ ଆଚ୍ଛା ଆଚ୍ଛା ତମେ ସେ ୱେବସିରିଜ ଗୁଡ଼ା ଦେଖୁଛ ନା? ଉଁ ହୁଁ।
ହଉ ତାହେଲେ ଗୋଟେ କାମ କର ଆପ କାଟିିଦିଅ କଣ ଅଛି?
କଣ?
ଆପଟା କାଟିଦିଅ ଆଉ ତାପରେ ଦେଖିବା ଟିକେ ଓ ଡ୍ରାମା ସି ଡ୍ରାମା ବି ଡ୍ରାମା ଏ ଡ୍ରାମା। ସବୁ ଡ୍ରାମା ଦେଖିବ ତାପରେ।
ଆଗକୁ ତ ଦେଖିପାରିବି।
ସେୟା। ଏବେ ଗୋଟେ ହାଁ ଏବେ ଗୋଟେ ମିଳିଛି କରିଚାଲ।
ହୁଁ।
ଘରେ ବସିକି କଣ କରିବ?
ହୁଁ। ତମେ ପୁଅ ପିଲା ଖାଇ ପି କି ତମର ଆଉ କିଛି କାମ ନାହିଁ ବାସ ଖାଇ ପିଇ ଦେଲ। ବେଡ ରେ ପଡିଗଲ। ଫୋନ ଟା ଧରି ନେଲ। ସେଥିପାଇଁ ତମେ ସବୁ ଟିକେ ଆଗେଇ ଆଗେଇ ଚାଲିଛ।
ଓଃ ଆମର ଆଉ କଣ କାମ କି ତମର ତ ବେଶୀ କାମ ଆଉ?
ଆଉ କଣ ମୋର ବହୁତ
ତ କି କାମ କରୁଛ ତମେ କହିଲ?
କି କାମ? କୋଉ ସାଙ୍ଗର କୋଉ ସାଙ୍ଗର କଣ ହେଇଗଲା ସେ କାନ୍ଦିକି ଫୋନ କରିବ। କୋଉ ସାଙ୍ଗର କଣ ଗୋଟେ ଭଲ ହେଇଗଲା ସେ ହେଁ ହେଁ ହେଁ
ଏଇଗରା ତମର ବଡ କାମ।
ଆଜି ମାନେ ଏ ପିଡିଏଫ୍ ଡ଼ାଉନଲୋଡ ହେଲାନି ଏଟା ପଳେଇଲା। ଫର୍ମ ହେଇଗଲାନି ସେ ଆପ୍ଲିକେସନ ନମ୍ବର କିଏ କୋଉଠି ଦେଇନି ଆଉ ଘର କାମ। ଏଇଟା ଏଟା ଦେଇଯା ସେଟା ଦେଇଯା ମୁଣ୍ଡ ଖାଇ ଦଉଛନ୍ତି।
କାମ କୋଉଟା ଯୋଉଟା ଘରେ କରୁଛ। ସେଇଟା ହଉଛି କାମ ଆଉ କାମ। ହଁ ମତେ କହିଛନ୍ତି ଆଣ୍ଟି କରୁଛ ବୋଲି ଜାଣିଛି।
ମିଛ କହିଛି ସେ କଣ କହିଛି।
ସିଏ କହିଲେ ଯେ କରୁନି କିଛି ଏବେ ଗଧ ଭଳିଆ ଶୋଇକି ପଡିକି ରହୁଛି। ରେକର୍ଡିଂ କରିଥିଲେ ହେଇଥାନ୍ତା ଦେଖି ଥାନ୍ତ।
ହେଇଗଲା ରଖିଦିଅ।
ହଉ।